ବନ୍ଧୁ ହାଲୋ।
ହଁ ବନ୍ଧୁ
ଜୟ ଜଗନ୍ନା
ହଁ ବନ୍ଧୁ ଜୟ ଜଗନ୍ନାଥ। ଶୋଇଥିଲି ଆଉ।
ଖିଆପିଆ ତାହାଲେ ଆପଣଙ୍କର ସରିଗଲାଣି ବୋଧେ?
ସରିଗଲ ଆପଣଙ୍କର?
ହଁ ମୋର ବି ସେ ସରିଗଲାଣି ଆଉ। ଆହୁ କଁ ଖାଇଲେ?
ମୁଁ ଏଇ ଭାତ, ଡ଼ାଲି ଖାଇଥିଲି ଆଉ।
ଆଉ ଯେଶ ବଢ଼ିଆ ଖାଦ୍ୟ ଖାଇଛନ୍ତି ଆପଣ ଆଉ।
ହୁ ଆଣ କଣ କରୁଥିଲେ?
ହଁ ସେମତି ବିଶ୍ରାମ ଟିକେ ନଉଥିଲି ଆଉ।
ପୋ କ୍ରିକେଟ୍ ଖେଳନି କି?
କ୍ରିକେଟ୍ ନା ସଥା କହିବାକୁ ଗଲେ ମତେ କ୍ରି କ୍ରିକେଟ୍ ବିଷୟରେ ବେଶୀ କିଛି ଜଣା ନାହିଁ।
ହ ହ ଫୁଟବଲ?
ଫୁଟବଲ ନାଇଁ ବ୍ୟାଡ଼ମିଟନ୍ ଦେଖେ ହକି ଦେଖେ।
ନାଇଁ କଣ ଖେଳନ୍ତି କଣ ଯାଇ କୋଉଟା ଖେଳି ପାରନ୍ତି ଜାଣିନ୍ତି।
ବ୍ୟାଡ଼ମିଣ୍ଟନ୍ ଟା ମର ବେଷ୍ଟ ଫେବରେଟ୍ ଗେମ୍।
ଭଲସେ ଖେଳି ପାରନ୍ତି?
ହଁ।
ଆଉ କ୍ରିକେଟ୍ ଖେଳି ପାରନ୍ତିନି?
ନାଇଁ କ୍ରିକେଟ୍ ଖେଳି ପାରେନି ହଁ ଛୋଟାବେଳେ ଏମତି ଟିକେ ବ୍ୟାଟ ବଲ ବାଡ଼େଇ ଦିଏ ନହେଲେ ମ୍ୟାଚ ହେତେ ଦେଖେନି। ଜାଣିନି ବି ବେସିି କ୍ରିକେଟ ବିଷୟରେ ତ କେତେ ଇଣ୍ଟରେଷ୍ଟ ନାଇଁ।
ଆଚ୍ଛା। ତାହେଲେ ଶୀତ ଦିନ ତ ଆଉଚି ଶୀତ ଦିନରେ କେବେ ହେଲେ ବ୍ୟାଡ଼ମିଟନ ଖେଳିବା ଆଉ।
ହଁ ନିଶ୍ଚୟ ନିଶ୍ଚୟ। ଆଉ
ଆଉ ରଜରେ କୁଆଡ଼େ ବୁଲିବାକୁ ଯାଇଥିଲ?
ମୁଁ ଆଉ କୁଆଡ଼େ ଯିବି? ନାଇଁ ବେଶୀ କିଛି ଖାସ କୋଉ ସ୍ଥାନକୁ ଭ୍ରମଣ କରିନି। ରାଜ ତ ଝିଅ ପିିଲା ମାନଙ୍କରେ ସେମାନେ ମଉଜ କରିବେ ଆମେ କଣ?
ସେଇଟା ବି ଠିକ୍ କଥା ଆଉ। ଏକଦମ କାଲି
ଆଜ୍ଞା ଆଉ ଥରେ କୁହନ୍ତୁ?
ପ୍ରିତମ ବନ୍ଧୁ କାଲି ଆପଣଙ୍କ ଘରକୁ ଯାଇଥିଲେ ବୋଧେ?
ହଁ ଗୋଟେ ଛୋଟ ଭିଡିଓ ସୁଟ ଟା କରିବାର ଥିଲା ତ ଉତ୍ତମ ବନ୍ଧୁ ଆମର ସାଇବନ୍ଧୁ ମଧ୍ୟ ଆସିଥିଲେ।
ହୁଁ, ହୁଁ କୋଉ ସୁଟ ମାନେ ସେ କର୍ମ ପ୍ରଡକ୍ସନ ଉପରେ ନା
ହଁ ସେଇ କର୍ମ ପ୍ରଡକ୍ସନ।
ସେ କେତେ କଣ ଷ୍ଟାର୍ଟ କରିବେ ବୋଲି କହୁଛନ୍ତି?
ରଜ ପରେ ବୋଲି ତ ଡେଟ୍ ରେ କଣ କହୁଥିଲେ? କଣ ରଜ ସରି କି ତିନି ଦିନ ହେଲାଣି କାହିଁ କିଛି ଜଣା ନାହିଁ। ମାନେ କଣ କରୁଛନ୍ତି ସେ ଗାନ୍ଧ
ଡାଇକ୍ଟର ଇ ଡାଇରେକ୍ଟର ମାଲନ୍ଦାର ଡାଇରେକ୍ଟର ଟିଏ।
ହୁଁ ସେଇଆ ହେଇଥବ ତା ହେଲେ ।
କାମ କରିପାରୁନାହାନ୍ତି ଠିକ ସେ। କେତେ କଣ କରିସାରିବ ଚଲେଇଛନ୍ତି ସେ କରିବାକୁ ଖାଲି ବାହାନା ବନଉଛୁ
କରିବି ଦେଖିବା ଆଗକୁ କଣ ଦେଖିବା ଟିକେ।
ଆଜ୍ଞା ଆଉ ଆଉ ଗୋଟେ ବନ୍ଧୁ ଗୋ କି କଣ ନା କଣ ସିଏ କଣ କହୁଛି?
ତାଙ୍କୁ ସିଏ ମତେ ଏବେ ଦି ତିନି ଦିନ ତଳେ ଫୋନ କରିକି ମୋ ସହିତ ମଜାକିଆ କଥା ହଉଥିଲେ। ତାଙ୍କ ସହିତ ସେ ୟୁବରାଜ ବନ୍ଧୁ ବି ଥିଲେ। ସିଏ ତ ଜାଣିଛନ୍ତି ଏକରେ ସେ ଗପୁରା, ସେ ମୋ ସହିତ ଗପ ଚଲେଇଲେ ଅଧଘଣ୍ଟା।
ଏବେ ମୁଣ୍ଡ ଖାଇଯିବେ ଗପି ଗପି ଆଉ।
ସେଇଆ ମୋର ଅଧଘଣ୍ଟା ହେବ ମୁଣ୍ଡ ଖାଇଦେଲେ ଅଧା। ବାଧ୍ୟ ହୋଇ କହିଲି କଲଟା କାଟନ୍ତୁ।
ଭଲ। କଣ ବା ସୁଇସାଇଡ୍ କରିଦେଇଛନ୍ତି?
ହୁଁ, କଣ ଆଉ କରିବ ମୁଁ ଯାଇଥିଲି ରନିଂ କରିବା ପାଇଁ ଇଭିନିଂରେ, ସିଏ ସେଇଟି ଟାଇମରେ ଫୋନ କରିକି ମୋ ମୁଣ୍ଡ ଟା ଖାଇଲେ। ଏ ଆଡୁ ସେ ଆଡୁ କଥାବାର୍ତ୍ତା କହିଲେ।
ତାଙ୍କ ସହିତ କଥା ହେଇ ଦୌଡିଥାନ୍ତେ ଆଉ।
ନାଇଁ ନାଇଁ ସେ ଯେମିତିଆ କଥାବାର୍ତ୍ତା କରୁଥିଲେ କରିଥାନ୍ତି ହଁ ବୁଝିପାରିଥାନ୍ତୁ ଆଉ ସେଇଥିପାଇଁ କହିଲି କଲଟା କଟିଦିଅନ୍ତୁ।
ସିଏ ଯୋଉ ଭଳିଆ ବ୍ୟକ୍ତି କଣ କହ?
ହଉ ଚାଲ ଆମେ ଆମର ଓଡ଼ିଆ ପ୍ରଚାର ଟିକେ କରିଦବା?
ଆଜ୍ଞା, ଆପଣ ଜାଣିଛନ୍ତି ନା ନାଇଁ? ମାର୍ଚ୍ଚ କୋଡ଼ିଏ ତାରିଖକୁ ପଖାଳ ଦିବସ ଭାବରେ ପାଳନ କରାଯାଏ। ସାଧାରଣତଃ ଓଡ଼ିଆ ଲୋକମାନେ ପଖାଳ ଖାଇବାକୁ ଏତେ ଏତେ ଭଲ ପାଆନ୍ତି।
ହଁ ନିଶ୍ଚୟ, ନିଶ୍ଚୟ, ତ ବେଶ୍ ପ୍ରିୟ ଖାଦ୍ୟ। ମୋର, ମୋର କଣ ସାଧାରଣତଃ ସବୁ ଓଡ଼ିଆ ମାନଙ୍କର ବି ଆପଣ ତ ଏଇଟା ବି ଜାଣିଥିବେ କି ଚିଲିକା ପ୍ରାୟ ଏଗାରଶହ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ହୋଇଛି। ଏବଂ ପୁରୀ ଖୋର୍ଦ୍ଧା ଓ ଗଞ୍ଜାମଜିଲ୍ଲାକୁ ଆବ ଆବର୍ତ୍ତ ଓଡ଼ିଶାର ଚାରିଶହ ପଞ୍ଚାଅଶୀ କିଲୋମିଟର ଲମ୍ବା ସମୁଦ୍ର କୂଳରେ ଅନେକ ସୁନ୍ଦର ବେଳାଭୂମି ମଧ୍ୟ ରହିଛି।
ଆଜ୍ଞା ଆଜ୍ଞା ଜାଣିଛି ଆପଣ କେବେ ଚିଲିକା ଯାଇଛନ୍ତି।
ନାଁ ଯିବାର ଇଚ୍ଛୁକ କରିଛି କେନା କେବେ ଭ୍ରମଣ କରିନାହିଁ ମୁଁ ଭାବିଛି ଆଗକୁ ଅର୍ଥ ସଞ୍ଚୟ କରିକି ଯିବି ଆଉ।
ଆଜ୍ଞା ଆଜ୍ଞା ଆଉ ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଠାକୁ ଆସନ୍ତି। ଡଲଫିନ୍ ମାନେ ଖେଳ ଦେଖିବାକୁ ପର୍ଯ୍ୟଟକ ମାନେ ବହୁତ ଦୂର ଦୂର ବାଟରୁ ଆସିଥାନ୍ତି। ପ୍ରଥମେ ଆମେ ଆମର ନିଜ ଆୟ ଖର୍ଚ୍ଚକୁ ବୁଝିବା ଦରକାର। ପ୍ରତି ମାସରେ କେତେ ଟଙ୍କା କଣ ଆସୁଛି ଏବଂ କେଉଁଠାରେ ଖର୍ଚ୍ଚ ହେଉଛି ତାକୁ ଲେଖି ରଖିବା ଉଚିତ।
ନିଶ୍ଚୟ ନିଶ୍ଚୟ ସେଟା ନ କରଲେଦହୁ କିଛି ଅସୁବିଧାର ସମ୍ଭାବନା ହେବାକୁ ପଡିବ
ଆଜ୍ଞା ଆଜ୍ଞା ଆଉ ଆପଣ କେବେ ଡଲଫିନ୍ ଦେ
ନା କ ଦେଖି ନାହିଁ ଯାହା ଦେଖିଛି କ ବ ଭ ମୋବାଇଲ ଟିକେ ଓ ଆପଣ କେବେ ସୋରିଷା ବଟା ମିଶ୍ର ମାଛ ଖାଇଛନ୍ତି
ନାଇଁ ନାଇଁ ମୁଁ ମାଛ ଖାଇଲି ଚିକେନ ଖାଇଛି ସୋରିଷ ପଟରେ ହ୍ୟାଲୋ
ହ୍ୟାଲୋ ଆପଣ ସୋରିଷ ପଟା ଦେଇ ଚିକେନ ଖାଇଛନ୍ତି ତାହେଲେ
ଆଜ୍ଞା ଆଜ୍ଞା
ଆ ଆଛା କେମିତି କଣ ଟେଷ୍ଟ ରହିବ ତାର
ତାର ପୋଚା କୁକୁରକୁ ଖାଇଲା ବଳିଆ ଟେଷ୍ଟ ଆସଛି ହ୍ୟାଲୋ
ହ
ହ୍ୟାଲୋ ଆଜ୍ଞା ଆଜ୍ଞା ପଡିଆ ରୋଷେଇ କଡିଆ ରୋଷେଇ ସାଧାରଣତଃ ସଵଳ୍ପ ତେଲ ଏବଂ ମସଲାରେ ପ୍ରସ୍ତୁତ ହେଇଥାଏ ଯାହା ଖାଇବାକୁ ଅତ୍ୟନ୍ତ ସ୍ଵାଦିଷ୍ଟ ଲାଗେ ଏଠାରେ ଚାଷୀ ମାନେ ଭିନ୍ନ ଭିନ୍ନ କୃଷି ଯନ୍ତ୍ରପାତି ସବସିଡି ଅନଲାଇନ ଆବେଦନ କରିବାପାରିବ
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ ମୁଁତ ଅଛି ସମାଚାର ବିଷୟରେ ଅବଗତ ନଥିଲି
ାଇାଇା ଆଉ ଆପଣ କୋଉ ବିଷୟରେ ଅ ବେଶୀ ଅବଗତ ଅଛନ୍ତି
ଓ ମୋର ସେମିତି କିଛି ନାହିଁଚଉଁଥବର କେତେବେଳେ ଟିକେ ହେଡ଼ଲାଇନ ଟିକ ଦେଖିଦଉଚି ଯେଉଟା ଯଉଟା ମନେରଖୁଛି ଯେଉଁଟାନାହିଁ ଆଉ
ଆଜା ଆପଣ କଣ ଭାବୁଛନ୍ତିଠି କଣ କହିପାରିବେ ପ୍ଲସ୍ ତ୍ରୀ ଡାଇଟ କରିିବେ ଆଡରେ
ହଁ ନି ସେଇଟା ହିଁ କରିବି ଏବେ
ଆର୍ଟସ ର ପ୍ରଶ୍ନ ଏଇଟା ମାନେ କଣ କଣ ରହିଥାଏ ସବୁ
ଅନର୍ସ ତ ନବାର ଅଛି ମୁଁ ଅନର୍ସ ନେଇଛି ରାଜନୀତି ବିଜ୍ଞାନ ପରେ ତାର ମାଇନର ସବଜେକ୍ଟରେ ମୁଁ ଅଲଗା ନେଇଛି
ଆଚ୍ଛା ଆଚଛା କଣ କଣ ସବୁ ସବଜେକ୍ଟ ରହିବ ତାଥିରେ
ହଁ ଆମର ଇୋନୋମିକ୍ସ ରିବ ହିଷ୍ଟ ରହିବ ପଲିଟିକଲ ସନ୍ସ ରହିବ ଇଂଲିଶ ରହିବ ୟାର ଫାଷ୍ଟ୍ ସାଇକୋଲୋଜି ରହିବ, ଫିଲୋସଫି ରହିବ। ମ୍ୟାଥ୍ ନାଇଁ ମ୍ୟାଥରେ ଆମ ଯଦି ଇକୋନୋମିକ୍ସ୍ରେ କିନ୍ତୁ ମ୍ୟାଥ ଅଛି। ଷ୍ଟାଟିଷ୍ଟିକ୍
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ଶୁଭା ଯାଉଛି। ହ୍ୟାଲୋ।
ହଁ ହଁ ହ୍ୟାଲୋ। ହଁ ଶୁଣା ଗଲା। ଶୁଣା ଗଲା।
ଆଚ୍ଛା। ହଁ, ମୁଁ କହୁଥିଲି ଇକନୋମିକ୍ସ୍
ନିଜ ଅର୍ଥନୀତିକୁ ଠିକ୍ ଭାବରେ ପରିଚାଳନ ପରିଚାଳନା କରିବା, ଭବିଷ୍ୟତକୁ ସୁରକ୍ଷିତ ର କରିଥାଏ। ଏସିଆର ସବୁଠାରୁ ବଡ଼ ଲୁଣିଆ ହ୍ରଦ ଡଲଫିିନ୍ ଓ ପ୍ରବାସୀମାନଙ୍କ ପାଇଁ ଅ ଅତ୍ୟନ୍ତ ପ୍ରସିଦ୍ଧ ଅଟେ।
ନିଶ୍ଚୟ। ନିଶ୍ଚୟ। ଆପଣ ଏଇଟା ଜାଣିଛନ୍ତି କି ଦାରିଙ୍ଗିବାଡି ହଉଚି ଆମ ଓଡିଶାର କାଶ୍ମୀର। ଆଉ ଏଠାରେ ଏକର ଫାଇନ୍ ଜଙ୍ଗଲରେ କଫି ଚାଷ ମଧ୍ୟ ଦେଖିବାକୁ ମିଳେ।
ଆଜ୍ଞା ଆଜ୍ଞା। ଜାଣିଚି ଜାଣିଚି।
ହଁ କେବେ କେବେ ଘରେ କରି କି ପିଇଦିଏ ଆଉ।
ଜା ଜାଣେ ସେ ଯୋଉ। ଆଜ୍ଞା ମୁଁ ପିଏ। ମତେ କଫି ଟିକେ ଭଲ ଲାଗେ ତ, ମୁଁ କଫି ପିଏ।
ଆପଣ କିନ୍ତୁ, କିନ୍ତୁ ଚା କୁ କଣ କଫି କାଟି ପାରିବ କି କେବେ?
ନା ନା ସେଟା ତ କେବେ ହେଇ ପାରବନି। ଚା, ତ ଚା କଫି ଜାଗାରେ କଫି ଅଛି। ଚା ବାପ ହେଲେ କଫି ତା ପୁଅ।
କଥା ଟିକେ କହିଲେ ମନକୁ ପାଇଲା। ବଡ ଲୋକ ମାନେ ତ କେତେ କଣ କଫି ପିଉଚନ୍ତି ଏସ୍ପ୍ରେସୁ। ସେ ଆମର କଣ ବ୍ଲାକ୍ କଫି।
ଏମିତି କଣ?
ବ୍ଲାକ୍ କଫି, କଦଳି କଫି ପି। ଆଉ ଆପଣ ଏ ଜାଣିଛନ୍ତି, ସରକାର ଅଧିକ ଅମଳ କ୍ଷମ ବିହୀନ କୃଷି ଯନ୍ତ୍ରପାତି। ଏ ମସଲା ଫଳ ଚାଷ ପାଇଁ ପ୍ରଜହନ କଣ ଦେଉଛନ୍ତି।
ନିଶ୍ଚୟ ନିଶ୍ଚୟ। ସମୟ ଅତିବାହିତ ହେଇଗଲାଣି ତ ଆମେ କଲ୍ଟି କଟ୍ କରିଦବା ଉଚିତ୍।
ଆଜ୍ଞା ଆଜ୍ଞା।
ଜୟ ଜଗ